ଆପଣ ସାସ୍ଥ୍ୟ ହ୍ୟାଲୋ
ହ୍ୟାଲୋ
ହଁ, ମ୍ୟାଡାମ ଆପଣଙ୍କୁ ସ୍ଵାଗତ ଜଣାଉଛି।
ଆଜ୍ଞା ଆପଣ ବି ମୋ ତରଫରୁ ସ୍ଵାଗତ।
ଆଚ୍ଛା। ଆଉ ଆପଣଙ୍କୁ କଣ କଣ ଭଲ ଲାଗେ?
ମତେ କଣ କରିବାକୁ ଭଲ ଲାଗେ ତ।
ଆଜ୍ଞା।
ମ
ହଁ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ?
ମତେ ରୋଷେଇ କରିବାକୁ ଭଲ ଲାଗେ।
ଆଚ୍ଛା କଣ କଣ ଆପଣ ରୋଷେଇ ଆସିଚି ଆପଣଙ୍କୁ?
ମତେ ସବୁ କିଛି ରୋଷେଇ ଆସିଚି ଆମିଷ ନିରାମିଷ। ଉୁଁ ଆସ୍ଚି ସବୁ ରୋଷେଇ।
ଆ ଆମିଷରେ ଆପଣଙ୍କୁ। କଣ ଆସ୍ଚି ଭଲ। ତ ଆପଣ ମତେ କୁକୁଡ଼ା ମାଂସର ରେସିପିଟା କୁହନ୍ତୁ?
ରେସିପି। କ ଅଁ ପ୍ରଥମେ।
ଆ ଠିକ୍ସେ।
ଏବେ ଶୁଭିଲା? ହେଲୋ ଆଜ୍ଞା ମୁଁ କହିଲି ଏଅ ହଁ ମୁଁ ଏ ଏ କ ଏବେ ରେସିପି କହୁଚି। ଉଁ ପ୍ରଥମେ ଆମେ। ଆଣିକି ଅ ମାନେ ମାଂସକୁ ଆ ଣିକି ଧୋଉକି ତେଲ ଦେଇକି ତାକୁ କିଛି ସମୟ ରଖିବା। ତାପରେ ବାଟଣ ପାଇଁ କି ର ଅଦା ରସୁଣ। ଆ ଶୁଖିଲା ଲଙ୍କା ଜିରା ଦେଇକି ତାକୁ ବାଟିଦବା ତାପରେ। ପିଆଜ କାଟିବା ଉଁ ପିଆଜ କାଟି ସାରିଲା ପରେ। ଏଇଟା ହେଇଗଲା ତାର ମାନେ। ପ୍ରସ୍ତୁତି ଟା ତାପରେ ଅ କଢେଇ ବସେଇ ତେଲ ଦେଇ। ଗୋଟା ମସଲା ଡାଲ୍ଚିନି ଅ ତେଜର ତେଜପତ ତ୍ର ପକେଇ ପକେଇକି କିଛି ସମୟ ଜାରିବ। ଆ କିଛି ସମୟ ଜାରି ସାରିଲା ପରେ ଉଁ ବାଟିବା ବା ଟିଲା ପରେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ। ଆ ଚିକେନ୍ ମସଲା ଧଣିଆ ଗୁଣ୍ଡ ଉଁ ପକେଇକି କିଛି ସମୟ କଷି ଯେପର୍ଯ୍ୟନ୍ତ ମସଲା ତେଲ ଟିକେ ନ ଛାଡିଚି ସେପର୍ଯ୍ୟ କ ଯାଙ୍କେ କଷିବା ଯେପର୍ଯ୍ୟନ୍ତ ଟିକେ ମସ୍ଲା ସାଇଡ୍ ରୁ। ତେଲ ଟିକେ ଛାଡିବ ତାପରେ ଆମେ ଚିକେନ୍ ପକେଇକି। ତାକୁ ଭଲ୍ସେ କଷିବା ତାକୁ ବି କସିଲା। ଆମେ ହେଲା ବୋଲି ଜାଣିବା ଟିକେ ସାଇଡ୍ ରୁ ତେଲ ଛାଡିଲେ ଜାଣିବା ଯା ହେଇଗଲାଣି ତାପରେ ପାଣିକୁ ଗରମ୍ କରିକି ସେଥିରେ ଦେଇକି। ଫୁଟେଇକି କିଛି ସମୟ ଡାଲ୍ଚିନି ଗୁଣ୍ଡ ଦେଇକି ତାକୁ। ପ୍ରସ୍ତୁତ କରିବା। ମାଂସ ତର୍କାରୀ ଆଉ।
ଆଚ୍ଛା ତ ମତେ ମଟନ୍ ଭଲ ଲାଗେ ମୁଁ କହୁଚି ମତେ ମ ଟନ୍ କେମିତି ଏଇ ଯୋଉ ଖାସୀ ମାଂସ କେମତି ତିଆରି ହୁଏ ମୁଁ କହୁଛି।
ଆଉ କାହାକୁ।
ହାଲୋ। ଆପଣଙ୍କର ନେଟୱାର୍କ ପାଉନି ବୋଧେ।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
ହଁ ମୁଁ କହୁଛି ଖାସି ମାଂସ କେମିତି ହୁଏ। ପ୍ରଥମେ ଖାସି ମାଂସ ନେଇ ଆସିବେ ଖାସି ମାଂସକୁ। କଣ କରିବେ ତାକୁ ଦହି। ଲଙ୍କାଗୁଣ୍ଡ କଞ୍ଚା ଲଙ୍କା। ହଳଦୀ ଗୁଣ୍ଡ। ଲୁଣ ଗୋଳେଇକି ଉ ତାକୁ ରଖିଦେବେ। ଆଧେ ଘଣ୍ଟାଏ କିମ୍ବା ଘଣ୍ଟାଏ। ରଖିଦେଲା ପରେ ରସୁଣ ପିଆଜ। ଆଉ କଞ୍ଚା ଲଙ୍କା ଧଣିଆ ପତ୍ର ଆଉ ଭୃଷଙ୍ଗ ପତ୍ର। ଏଗୁଡା ସବୁ ରଖିକି ଗରମ ମସଲା ରଖିକି। ହଁ ହଉଛି। ଚୁଲି ଲଗେଇବେ ଚୁଲିରେ ବସେଇକି ତେଲ ଦେଇକି ଫାଷ୍ଟ ଗରମ ମସଲା କ ପକେଇବେ ଗୋଟା ଗରମ ମସଲା। ସେଥିରେ ଥିବା ଲବଙ୍ଗ ଗୁଜୁରାତି ଅଳେଇଚ। ଡାଲଚିନି ଗୋଲମରିଚ। ଜିରା ସାହି ଜିରା ଆଉ। ତାପରେ। ଆପଣ କଣ କରିବେ ସେଥିରେ ଉ କଟା ହେଇଥିବା ସମାନ ସାଇଜ ରେ କଟା ହେଇଥିବା ପିଆଜ ପକେଇଦେବେ ପିଆଜ। ହୁଁ ବ୍ରାଉନ ହେଇଛି ଗୋଲଡେନ ହେଲା ପରେ।
ହଁ।
କଣ କରିବେନା। ସେଥିରେ ଆପଣଙ୍କର ଯୋଉ ବଟା ହେଇଥିବ ରସୁଣ ଅଦାର ମସଲା। ତାକୁ ପକେଇଦେବେ ସେଟା ପକେଇ ସାରିଲା ପରେ ଆପଣ। ହ ହଉଛି ଟିକେ ସମୟ ତାକୁ ଭାଜିବେ ଭାଜିଲା ପରେ ସେ ଥିରେ। ଆପଣ କଣ କରିବେ ବିଲାତି ବାଇଗଣ ଆଡ କରିବେ। ପକେଇବେ ବିଲାତି ବାଇଗଣ ପକେଇଲା ପରେ। ଅ ଟିକେ ସମୟ ପରେ ଆପଣ ସେଥିରେ ସେଥିରୁ ତେଲ ଛାଡିଲା ପରେ। ସେଥିରେ କଣ କରିବେ ରଖାହେଇ ଥିବା ଖାସି ମାଂସକୁ ସେଥିରେ ପକେଇବେ ଆଉ ହାଇ ଫ୍ଲେମ ରେ ତାକୁ। କଣ କରିବେ ରୋଷେଇ କରିବେ ଟିକେ ଗରମ ଅଧିକା ତାପରେ ତାକୁ ରୋଷେଇ କରିବେ ତାପରେ ଯେ ତେବେଳେ ଦେଖିବି ସେଟା କଷା ହେଇଗଲା ଟିକେ ପାଣି ଛାଡ଼ିଲା ଅ ତାପରେ ସେଥିରେ ପାଣି ଦେବେ ଗରମ ପାଣି ଦେଲେ ଚଳିବ ଥଣ୍ଡା ପାଣି ବି ଦେଲେ ଚଳିବ। ତାକୁ କଣ କରିବେ ହଁ। ଯଦି ଉଁ କରୁଛନ୍ତି ଆପଣ କଡେଇରେ ତାହେଲେ ଟିକେ ଅଧିକ ସମୟ ସିଝିବାକୁ ପଡିବ ପଇଁଚାଳିଶ ମିନିଟ୍। ତାପରେ। ସେଠୁ ଓହ୍ଲେଇକି ଆପଣ ସେଥିରେ ଧଣିଆ ପତ୍ର ଆଉ। ଗରମ ମସଲା ଆଡ କରିପାରିବେ ତାପରେ ଆପଣ ଖାଇବେ। ଆଉ ଆପଣଙ୍କୁ କଣ ଭଲ ଲାଗେ ଜଙ୍ଗଲର ହଁ ଜଙ୍ଗଲର ଛତୁ ଫତୁ ବିଷୟରେ କଣ ଜାଣିଛନ୍ତି ନା ଜାଣିନାହାନ୍ତି କେ କେତେ ପ୍ରକାର ଛତୁ ଜାଣିଛନ୍ତି ଆପଣ?
ମୁଁ ଖାଲି ଜାଣିଛି ପାଳ ଛତୁ ଆଉ ବ ଟ ହଁ ମୁଁ ଜାଣିଛି ଖାଲି ପାଳ ଛତୁ ବଟମ୍ ଛତୁ।
ଅ, ସେତିକି ବାସ୍ ଜାଣିଛନ୍ତି ଆପଣ, ଆଉ କେବେ କୋଉ ଛତୁ ଦେଖିନାହାନ୍ତି?
ଗୋଟେ ବାଲି ଛତୁ ବାଲିରେ ଗୋଟେ ଛୋଟ ଛୋଟ ଛତୁ ହୁଏ ସେଇଟା ଜାଣିଚି। ଛୋଟ ଛୋଟ ଆ ନା ସେ ଛତୁ କେବେ ଖାଇନି।
ଆଉ ସେ ଛତୁ ଖାଇ ନାହାନ୍ତି?
ନା ଖାଇନି।
ହଁ ସିଏ ହଉଛି ଦୁନିଆର ସବୁଠୁ ଅଧିକା ସ୍ୱାଦଯୁକ୍ତ ଛତୁ।
ହଁ।
ହଁ ତାକୁ ଟିକେ ତୋଳିବା ପାଇଁ ଅଧିକା ସମୟ ଲାଗେ। କିନ୍ତୁ ସେଇଟା ହଉଛି ସବୁଠୁ ଅଧିକ ସ୍ଵାଦଯୁକ୍ତ ଛତୁ। ତାପରେ ତାଠୁ ଆଉ ଗୋଟେ ବଡ ସାଇଜ ଅଛି ବାଲି ଛତୁ, ସେଟାକୁ ବଡ ବାଲି ଛତୁ କହନ୍ତି। ସେଇଟା ହଉଛି ଆଉ ଟିକେ ଭଲ, ଆଉ ଗୋଟେ ଅଛି ନାଡ ଛତୁ ଜଙ୍ଗଲରେ ଉଇ ହୁଙ୍କାରେ ହବ। ସେଟା ତ ପୁରା ଲାଗିବ କୁକୁଡ଼ା ମାଂସ ପରିକା, ଆଉ ଗୋଟେ ଅଛି ରୁଟୁକ ଛତୁ ଭୁଇଁ ଭିତରେ ଗୋଲ ଗୋଲ ଫୁଟିବ। ଭୂଇଁ ଭିତରେ ସିଏ ହଉଛି ହଁ ଖାସି ଖାସି ମାଂସ ପରିକା ଲାଗିବ ରୋଷେଇ କଲେ।
ମାନେ କଣ ପୁରା ମାଟି ତଳେ, ପୁରା ମାଟି ତଳେ ହେଇଥିବ?
ହଁ ସେ ପୁରା ଗୋଲ ଗୋଲ ତାର କୋଉ ପଟେ ବି ତାର ନାଡ ନଥିବ କିଛି ନଥିବ, ସେଟା ଗୋଲଟା ଉପରେ ତାର କଭର୍ ଟା ଥିବ। ସେ କଭର୍ ଟାକୁ ଛଡ଼େଇଲା ପରେ ଭିତରୁ ଛତୁଟା ବାହାରିବ।
ଓହୋ! ନା ମାନେ ସେଟା ମାଟିରେ ମାନେ କୋଉ ଓ ମାନେ ହେଇ ଯୋଉ ଗୋଟେ ଜାଗାରେ ଧର ଭିତରେ ହେଇଚି, ତାର ଉପରକୁ କଣଟା କିଛି ତ ଗୋଟେ ଦେଖାଯାଉଥିଲେ ଆମେ ଜାଣିବେ?
ହଁ ତାହା ଯୋଉ ଉପରେ ଯୋଉ ତା କଭ ଉପରେ ଯୋଉ ତା ଖୋଳ ଟା ଥିବ ସେ ଖୋଳଟା ଭିତରେ ଛତୁର ହଉଛି କ୍ରିମ୍ ଟାଇପ୍ ର ଛତୁ ଟା ଥିବ। ହଉ ପୁରା କଣ କୋମଳ ଇଏର ଛତୁଟା ଥିବ।
ଆଜ୍ଞା।
ହଁ ତାର ସେହି ଉପର ଯୋଉ କ-ଖୋଳ ଉପରେ ସିଏ କଣ କରନା ଯ- ହାଲକା ହାଲକା ଚେର ସବୁ ମାଟି ଉପରକୁ ହାଲକା ହାଲକା ଦେଖା ଯାଉଥିବ। ସେଇଥିରୁ କେବଳ ଚିହ୍ନି ହବ ଯେ ୟା ତଳେ ଅଛି ସେଇ ଛତୁ।
ଆଜ୍ଞା, ଆଜ୍ଞା, ହଁ।
ସେଇ ଛତୁ
ହୁଁ, କୁହନ୍ତୁ।
ହ୍ୟାଲୋ।
ବୁଦ୍ଧି ଖଟେଇ ମୋ ଠାରୁ ନିଅ।
ତାପରେ ଆଉ କୋଉ ଛତୁ ବିଷୟରେ ଜାଣିଚନ୍ତି? ଆଉ କୋଉ ଛତୁ?
ହ୍ୟାଲୋ।
ହ୍ୟାଲୋ।
ହଁ।
ମୁଁ କହିଲି ଆଉ କୋଉ ଛତୁ ଅଛି?
ଆଉ ଛତୁ ଅଛି-ଇ ସେଇଟା ଗୋଟେ ଛତୁ ହେଇଗଲା ଆଉ ଛତୁ ଅ ଛି ଆମର ଗୋଟେ ଅଛି ପୁରା ହଳଦିଆ ରଙ୍ଗର ଛତୁ ଜଙ୍ଗଲରେ। ସେଟାକୁ ଭାନୁ ଛତୁ କହନ୍ତି। ସେଥିରେ ଗୋଟେ ବ ଭଲ ବାସ୍ନା ଅଛି ଅଲଗା ପ୍ରକାରର ଯୋଉଟା କି ନାଇ ବହୁତ ଭଲ।
ଓ ହଁ କଣ କିଛି ଔଷ ଔଷଧିୀୟ ଗୁଣ ଅଛି ନା ଏମିତି ଦେହ ପାଇଁ କି ମାନେ ଭଲ ତା ଧରେ?
ସେ-ସେ-ସେଥି ହଁ ସେଥି ହଁ ସେଥିରେ ପ୍ରୋଟିନ ପ୍ରବଳ ମାତ ମାତ୍ରାରେ ଅଛି। ତା ସହିତ ସେଥିରେ ଅଛି ଭି ଭିଟାମିନ ଡି ଅଛି ପ୍ରବଳ ମାତ୍ରାରେ।
ହଁ।
ଆଉ ରହିଲା-ଆ ନାଡ ଛତୁ ତ ଆପଣ ବଜାରରେ ଦେଖିଥିବେ। ତାର ଲମ୍ବା ଲମ୍ବା ନାଡ ଥିବ। ଏଇ ବର୍ଷା ସିଜନରେ ଆସେ।
ହଁ। ହଁ ସେ ଛତୁ ଖାଇଚି ମୁଁ କହିଲି ଯେ ଆ ହଁ ମୁଁ କ ଛତୁ ଖାଇଛି। ବଟନ ଛତୁ ଛତୁ ତ ସବୁ ଛତୁ ଭଲ ଲାଗେ ଆଉ ଛ ମାନେ ଏ-ଉଁ ବହୁତ ସ୍ୱାଦ ଲାଗେ।
ଆଚ୍ଛା।
ବେସର କରାଯାଏ। ଛତୁ ବେସର ଆମ୍ବୁଲ ପକେଇ।
ହଁ। ହଁ ଛତୁ ବେସର ଭଲ ଲାଗେ। ଛ- ଛ ତୁକୁ ପୁରା ସାଧା ପତ୍ରରେ ପୋଡିଲେ ବି ଭଲ ଲାଗେ। କେବେ ପୋଡିକିରି ଖାଇଛନ୍ତି?
ନା ପୋଡି କେବେ ତ ଖାଇନି ମଝିରେ ଥରେ ଭାବୁଥିଲି ଆଣିକି ପୋଡିକି ଖାଇବି କିନ୍ତୁ ମାନେ କରି କେବେ ତ ଖାଇନି ବାହାରୁ ଆଣିକି ଖାଇଛି।
ଆଉ କ ଆପଣ କେବେ ବିି ଛତୁ ଘରେ ତିଆରି କରିକି ଖାଇନାହାନ୍ତି?
ହଁ ଘରୁ ଘରେ ଛତୁ ବେସର-ଅ-ଅ ଖାଇଛି ବନେଇକି।
ଓହୋ ଆଛା ହଁ ହଁ ଆପଣ କଣ କରିବେ ଗୋଟେ ପ ତ୍ର ନେଇ ଆସିବି। ପତ୍ର ଏ ଛତୁକୁ ଭାଙ୍ଗିଦେବେ ଭାଙ୍ଗି ଦେଇକି ପାଳ ଛତୁକୁ। ଭାଙ୍ଗି ଦେଇକି-ଏ ଛତୁକୁ କଣ କରିବ ସେ ପତ୍ର ଉପରେ ରଖିଦେଇକି କିମ୍ବା ଗୋଟେ ଗିନାରେ ଛତୁ ରଖିଦେବେ ତାପରେ ସୋରିଷ ତେଲ ପକେଇଦେବେ କଞ୍ଚା ଲଙ୍କା ଦଳିଦେବେ ତାଉପରେ। ତାପରେ କଣ କରିବେ ହଉଛି ହାଲ ତ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଦେଇକି ଅଂ କଞ୍ଚା ଲଙ୍କା ଦଳିକି ସେଥିରେ କଣ କରିବେ ସୋରିଷ ତେଲ ଦେଇକି ସେ ପ ପତ୍ରରେ ରଖିକି ଯଦି ଗ୍ୟାସରେ କରୁଛନ୍ତି ତାପରେ ଗୋଟେ ଜାଗାରେ ଲୁଣ ରଖିଦେଇକି ଲୁଣ ଉପରେ ରଖିଦେବେ ନହେଲେ ବୁ ବାହାରେ ଥିଲେ ବାଲିରେ ପୋତିଦେଲେ ହବ। ମାନେ ପତ୍ର ଟା ପୋଡିଯିବ ନା। ସେଇଥିରେ ରଖିଦେବେ ସେ ହେଇଯିବ।
ଓହୋ। ଭଲ ହେଲା ଆଉ ଏଥର ଜାଣିଲି କରିବି ଆଉ।
ହଁ।
ଏଇଥର ଜାଣି କର।
ଆଉ କଣ କୁହନ୍ତୁ।